ହାଲୋ।
ହ ଶୁଭୁଜ ନା ବରେ
ହଁ ଶୁଭୁଚି କଣ କରୁଚୁ?
ଏଇ ସେଛି
ହେ ତୁ ପୁଅକୁ ଖାଇବାକୁ ଦେ ଲୋ ତୋ ପୁଅ କୁ। ତାକୁ ବା ଭୋକ ଗଲାଣି ହିକା ଦେଲାଣି ତାକୁ। ହୁଁ।
ତୁ ବଜାର ଯିବୁ ଲୋ।
କେତେବେଳେ ଯିବୁ କି? ବଜାର ଯିବୁ ବା କେତ ବେଳକୁ ଯିବୁ?
ଜିମି ଆଉ ଟିକେ ପରେ। ବର୍ଷା
ହଁ ଆଉ ଯାଉନ ଯାଅ। କୋଉଠି ବର୍ଷା ଆଇଲାଣି କାଇଁ ବର୍ଷା ଫର୍ଷା କିଛି ନାହିଁ ତ? ଏଠି ବର୍ଷା ଆସିନି। ନା ନା।
ଲାଗୁଥିଲା ବର୍ଷା ଆଇଲା ପୁଣି
ନା ଆଉ ବର୍ଷ ଆସୁନି ତାକୁ ଡାକେ ଯଦି ଯିବା କଥା ଟିକେ ବୁଲି ଆସିବ ବଜାର।
ସେ କହୁଚି ମୁଁ
କୁଆଡ଼େ ଯିବୁ କଣ?
ତ ହଉଛି କଣ କରମି ଭଲ କୁଆଡେ ଜିମି ଭାବୁଛି?
ମୁଁ କୁଆଡେ ଯିବି ତାକୁ ରକ୍ଷା କାଳିୀ ମନ୍ଦ ନବ ଏ ରକ୍ଷା କାଳୀ ମନ୍ଦିର ନବ ବା
ଆଜି ବା ରବି
ଘର କତିକି ଗଲେ କଣ ହବ? ନ ଛାଡ଼ିଲେ ତ ଦର୍ଶନ କରିକି ଟିକେ ଆସିବ ଆଉ କଣ।
ହଁ ସିଆଡ଼େ ପଢ଼ିଲା
ହୁଁ ହଁ।
ବୁଲିବାଲିକି ଟିକେ ଆସିବ ଯା।
ହୁଁ ଯିମି ଆଉ।
ମୁଁ ଶୋଇଥିଲି ଉଠେଇ ପକା। ରାତିରେ କାଲି ରାତି ସାରା ଶୋଇନାହାନ୍ତି ଟ୍ରେନରେ ବ ସିକି ଆସିଚନ୍ତି।
ଅ ହଁ।
ହାଲୋ। ଡାକିମି ଏଇଖିନା ଆଖି ପୁରା ନାଲ୍ ଚାଚାର ଦେଖା ହଉଛି। ଆ ହଉଛି ସେ ଉଠ ସନ୍ଧ୍ୟା ହଉ।
ତ ଖାଇବାକୁ ଦେ।
ଛା ଛୁ ଦଶ ମିନିଟ୍ ପୂର୍ବରୁ କାଟିବୁ ଫୋନ୍।
ଉଁ ନା ନା। ମୁଁ ଇମତି ପୂର୍ବରୁ କାଟିବିିନି। ଆମ ବଇ ତଉ ଗଛ ବୋଇତାଳୁ ହଉଛି, ଶୁଖି ଯାଉଛି କଢ ହଉଛି। ଶୁଖିଯାଅ ଇଲୋ! ଡଙ୍କ ନବୁନା ତୁମ ଘରକୁ କାଲି?
ହୁଁ କାଲି କାଲି କଣ ହଉଛି? ମୁଁ ବା ସକାଳୁ ଜିମି ବୋଲି କହୁଛି ଏଠିକି। ଆ କାଲି କର କେତେ ଯିମି ଆଉ କେତେବେଳେ ଧରିକି ଯିମି କଣ ମେଡିକାଲେ।
ନା ନା ମେଡିକଲରୁ ଆଇଲା ଅଳକୁ ଇଲୋ କଟକରୁ ଆମ ଘରକୁ ଆସିବୁନି କି? ଆମ ଘରୁ ତୁ ହେଇତ ଯିବୁ।
ହଁ, ମୋ ବେଗ ପତ୍ରଉଡା ନେବିନ୍ ନା।
ହଁ।
ଉହୁଁ ତୁ ମତେ ନିମୋନ ରଥଯାତ ଯାତ୍ରା କେବେ କି?
ଅଠ ସତେଇ ଏ କେତେ ସତେଇଶ ତାରିଖ, ନା ଅଠେଇଶ ତାରିଖ, ନା ଅଣତିରିଶ ତାରିଖ।
ଓହୋ ନା ରଥଯାତ୍ରା ଆମର ସେଠି ନା ନଅ ଦିନ ପୁରା ବନ୍ଦ ରୋଷେଇବାସ ସମସ୍ତଙ୍କର।
ଆ ବୁଢୀକି କୋଉଦିନ ନବୁ ରଥଯାତ୍ରା ଦେଖିବ?
ସିଏ ପଳେଇବ-ଅ। ହଁଅ। ସଦାପୁୁର୍ବରୁ । ସୋମବାର ଏ ବୁଧବାର ନା ଯିବେ? ଗୁରୁବାର ଦିନ ଯିବ ବୁଧବାର ଗୁରୁବାରେ। ପଳେଇବ।
ଶି- ଶିବ ପଳେଇଲେ କହିବୁ ସେ ଯିବ ଆଁ।
ହଁ ହଁ, ପଳେଇବ ମାନେ ସେଇଆ। କହିବି ନେଇଯିବେ ନହେଲେ କ ଧନଲୁକୁ ନେଇକି ବସରେ ବସେଇଦେବ ସେ ପଳେଇବ। ବୁଝିଲ ନା
ଆ ହଉ ନା ସେ ବସ୍ ରେ ପାରିବନି। ଶିବା ଟିକେ ନେଇଯାନ୍ତାନା, ତୁକାଇଁ ଦି ଦିଟା ଗାଡି ଅଛି। ଛି।
କେମିତି ଦି ଦିଟା ଗାଡ଼ିଟା କଣ, ବାଇକ୍ ଟା କେମିତି ଆ ନେଇଆସିବେ? ବାଇକ୍ ତ ଛାଡ ଭିତରେ ବସିଛି। ତ ଛାଡି ଦେଇକି ।
ନା ନା ସେଇ ସ୍କୁଟି ରେ ଆସିକି ହଉ ସେ ନେବେ ନହେନେ ଆଉ। ଆ ଦେଖେଆ ନନେ କୁନିଆକୁ କହିବି ଆଉ।
ନା ନା ସିଏ କହିବି ଆସି ନେଇଯିବ କନୋକାନି ଯଉ ବୁଧବାର ନା ଚାରି ରାତି ଆଉ ଗୁରୁବାର ନା ଭୋର ସକାଳୁ ପଳିବ ନା। କଣ ଇଏ ରାତିରେ ନିଦ୍ରା ହେଇକି ଆସିକି ପଡି ଗୋଟେ ଦିନ ଶୋଇବେ ପୁଣି ଦିନ ଦବେ ପୁଣି ଗୋଟେ ଦିନ ଶୋଇବେ ପୁଣି ପଳେଇବେ। ବର୍ଷା ଯ ତ କଛି ବର୍ଷା ଯଉ ସେଠି ତ ବର୍ଷା କାଳେ ଢାଳୁଛି। ।
ଏ ମାନି କାମ କାହାକୁ ଦେଇଛନ୍ତି ନା?
ହୁଁ ଚାରି ଦିନ ପାଇଁ ଜଣ କରୁଛି ପା। ଚାରି ଦିନ ଜଣ କରିବ ସିନା ତାପରେ
ଏ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
ଧ ଦାଣ୍ଡୁ କୁ ପାଳିଆ। ନଁ ଦାଣ୍ଡୁ କୁଆ।
ସେଠ ହ ମୁତିଟ ବ୍ୟସ୍ତ କଲାଣି।
ମାନେ ସେଟିିଏ ମୁଁତିକି ଅଇଲା।
। । ହାଲୋ।
ହେଲା ଦଶ ମିନିଟ।
ହଉନ ନା ହେଇନି। ଛଅ ମିନିଟ ହେଇଛି ଆଉ ଚାରି ମିନିଟ। ହେଇନି ।
ଅ ହଁ।
ହେଇନିଲୋ।
ଅ ହଁ।
ହାଲୋ। ପୁଅ ତାର ବାପାକୁ ଚିମୁଡି ଚାମୁଡି ପକେଇ ଆମୁଡି ଉଠେଇଲା।
ଭଲ ହେଇଛି ସେ ବୁଲିଯିବ ଟିକେ ତ ବାପାକୁ ଡାକୁଛି।
ସେ କହୁଛି ମୁଁ ଉଠି ସାରିଲଣି ତୁ କଣ ଶୋଇଛ?
ଆଉ ସେ ବୁଲିଯିବ ବୋଲି ଡାକୁଛି ସେ ଶୁଣନାନ୍ତି।
କ ଧାନ ମା ମୁଁ ତ କଆ ନେମି ଆଉ ସେ ସବୁଠରେ ସିନା ବାପା ତାଙ୍କୁ ନେଇକି ଟିକେ । ସବୁ ରାତିକି ପିଠା ଚକୁଳି ନା।